ହାଲୋ
ହାଏ
କଣ କରୁଚ
ବସିଛି ତମେ
ମୁଁ ବି ଭଲ ଅଛ
ହଁ ଭଲ ଅଛି ପୁରା ଭଲ ଅଛି ତମେ କେମତି ଅଛ
ହଁ ମୁ ବି ଭଲ ଅଛି
ହଁ ତୁମକୁ କଣ ଖାଇବାକୁ ଭଲ ଲାଗେ ଅଧିକ
ମତେ ବିରିୟାନୀ ଖାଇବାକୁ ବହୁତ୍ ଭଲ ଲାଗେ
ବିରିୟାନୀ
ହଁ ଅ
ତମେ ଜାଣିଛ କି ସେଇଟା କେମିତି କଣ କରାଯାଏ
ହଁ ମୁଁ ଜାଣିଛି କେମିତି ବନା ହୁଏ
ୱା ଭଲ ତାହେଲେ ମତେ ଟିକେ କହିବ କି
ହଁ ଆ ଫାଷ୍ଟ ତମେ ଯୋଉ ବିରିୟାନୀ ଚାଉଳକୁ ଅ ଦି ରୁ ତିନି ଘଣ୍ଟା ତାକୁ ପାଣିରେ ବତୁରେଇକି ରଖିବେ
ହଁ
ତାପରେ ଆମେ ଉଁ ଆ ଚିକେନ୍ ଗୁରକୁ ହୁଁ କଣ ନା ଚିକେନ ରେ ଅ ଅଦା, ରସୁଣ ପେଷ୍ଟ ଦହି ମସଲା ଗୁଣ୍ଡ ବିରିୟାନୀ ମସଲା ଆରିି ଚିକେନ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଆହୁରି ପଦିନା ପତ୍ର, ଧନିଆ ପତ୍ର ଆହୁରି ଯେତିକି ଗୋଟା ମସଲା ଥିବ ସେଇରା ସବୁ ଗୋଳେଇକି ତାକୁ ଆମେ ଅଧଘଣ୍ଟା ପାଇଁ ରଖିଦବା। ତାପରେ କଣ କରିବା ନା ଗୋଟେ କଡେଇ ନବା କଡେଇ ନେଇ ସାରିଲା ପରେ ସେଠି ତେଲ ଗରମ କରି ସାରିକି ପିଆଜ କୁ ଆମେ ପୁରା ପତଳା ପତଳା କରିକି କାଟିକି ତାକୁ ଆମେ ଭାଜିବା ସେଇଠି। ମାନେ ସେ ଯୋଉ ତେଲ ଗରମ କଲେ ସେଇଟା ଆମେ ଭାଜି ସାରିକି ତାପରେ ଆମେ ତାକୁ ଗୋଟେ ମାନେ ଏମତି ଟିସୁ ପେପର ରଖି ହଁ ଟିସୁ ପେପ ପରେ ମାନେ ଅଏଲ ଅଧିକା ମାନେ ସେଇଟା ନ ଶଶୁକି ଆମେ ସେଇଟା ରଖିବା ସେଇଟାକୁ। ତାପରେମ୍ ଆମେ ଯୋଉ ଚାଉଳକୁ ବତେରେ ଥିବା ସେ ଚାଉଳକୁ ଅ ଆଉ ଗୋଟେ ହାଣ୍ଡି ନବା, ସେ ହାଣ୍ଡିରେ ଆମେ ପାଣିରେ ତେଲ ଧନିଆ ପତ୍ର, ପୋଦିନା ପତ୍ର, ଲେମ୍ବୁ ଚିପୁଡିିବା। ଆହୁରି ଯେତିକି ସବୁ ଗୋଟା ମସଲା ଥାଏ ଯେମିତିକି ଅ ଗୁଜୁରାତି, ଗୋଲମରିଚ ଉ ଅଳେଇ ଜାଇ ଫୁଲ ଆହୁରି ତେଜପତ୍ର ସେଗୁଡା ପକେଇକି ଆମେ ସେଇଟାକୁ ଫୁଟେଇବା ସେଇ ପାଣିଟିକୁ ଆହୁରି ଲେମ୍ବୁ ଟିକେ ଚି ପୁଡିବା ସେ ପାଣିକି ଆଉ ସେ ପାଣି ଟାକୁ ଆମେ ପୁରା ଫୁଟେଇବା ଫୁଟି ସାରିଲା ପରେ ଆମେ ଛଣା ସାହାଯ୍ୟରେ ସେଇଥିରୁ ସେଇ ଯୋଉ ଉ ଗୋଟା ମସଲା ଗୁଡା ପଡିଥିବ ନା ଯେତେବେଳେ ଆମେ ବିରିୟାନୀ ଖାଇବା କଣନା ସେଟା ମାନେ ପାଟିରେ କାମୁଡି ହେଲେ ଭଲ ଲାଗେନି ଖାଇବା ପାଇଁ। ସେଇଟା ପାଇଁ ଆମେ ସେଇ ଯୋଉ ଆ ଗୋଟା ମସଲା ଗୁଡା ସବୁ ଛାଣି କଣ ଛଣା ସାହାଯ୍ୟରେ କାଢିଦବା ବାହାରକୁ କାଢି ସାରିଲା ପରେ ଆମର ଯୋଉ ଚାଉଳ ବତରା ହେଇକି ଥିଲା ତାକୁ ଭଲ ଭାବରେ ପୁରା ଧୋଇକି ଆମେ ସେଇ ହାଣ୍ଡିରେ ତାକୁ ମାନେ ସେଭେନ୍ ସତୁରିୀ ରୁ ପଞ୍ଚସ୍ତରୀ ପରସେଣ୍ଟ ପର୍ଯ୍ୟନ୍ତ ପୁରା ସିଝିବା ଯାଏ ଆମେ ତାକୁ ପୁରା ସିଝେଇବା ଭଲସେ ପୁରା ସେ ଚାଉଳକୁ। ତାପରେ ଆମର ଯୋଉପଟେ ମେରିନେ କଣ ଗୋଳେଇକି ରଖିଥିଲେ ଚିକେନ କୁ ସେଇଟାକୁ ଆମେ ଅଳ୍ପ କିଛି ତେଲ ନବା ତେଲ ନେଇ ସାରିଲା ପରେ ଆ ସେଠି ସେଇଟାକୁ ରୋଷେଇ କରିବା ସେ ଚିକେନ ଟାକୁ। ପୁରା ଭଲ ଭାବରେ ପୁରା ତାକୁ କୁ ମାନେ ରୋଷେଇ କରିବା ସେ ଚିକେନ ଟାକୁ ପୁରା ହି ସେତିକି ଭିତରେ ଆମ ଚାଉଳ ହେଇଯାଇଥିବ ନା ତ ଆମେ ସେ ଚାଉଳ ଚାଉଳ ଆଉ ଗୋଟେ ଜାଗାକୁ ଏମିତି ଗାଙ୍ଗୁଲା ଟାଇପ୍ ର ଜାଗାକୁ କାଢିକି ସେଥିରେ କଣ ନା ଆମେ ଉଁ ସ୍ତର ସ୍ତର କରିକି ସେ ଚିକେନ ଟାକୁ ପ୍ରିପାର କରିବା। ତ ଫାଷ୍ଟ କଣ ନା ସେ ଯୋଉ ଚିକେନ ଟା ଆମେ ରୋଷେଇ କରିସାରିଥିବା। ପୁରା ପୁରା ଭଲସେ ଯୋଉଟା ହେଇଯାଇଥିବ ସେଥିରେ ସେଇଟା ଫାଷ୍ଟ ଆମେ ଦବା। ତାପରେ ତାପରେ ଯୋଉ ଆମେ ଚାଉଳ ଟା ସିଝେଇଥିବା ସେ ଚାଉଳ ଟାକୁ ତା ଉପରେ ଏମିତି ଲେୟାର କରିକି ପୁରା ସାଇଜ।
ହ
ଦେଇ ସାରିଲା ପରେ ତା ଉପରେ ସେ ଯୋଉ ଆମେ ପିଆଜ ଟା ଭାଜିଥିବେ ସେ ପିଆଜ ଟା ଭାଜି ସେଇଟାକୁ ବି ପୁରା ସାଇଜ ରେ ଦେବେ ଧନିଆ ପତ୍ର ଟିକେ ପଦିନା ପତ୍ର ଟିକେ ତା ଉପରେ ଆଉ ଟିକେ ଟିକେ ଦେବେ। ତାପରେ ଆମର ଯୋଉ ଥାଏ ଉ ଖାଇବା କଲର ଗୋଟେ ମିଳେ ଯୋଉ କମଳା କଲର ର ଅ ସେଇଟା ନହେଲେ କେଶର କେଶର କୁ ପାଣି କଣ କେଶର କୁ କ୍ଷୀରରେ ଗୋଳେଇକି ସେ କେଶର ର ଯୋଉ କଲର ହେଇଯିବ ସେ ଯୋଉ କ୍ଷୀର ପାଣିର କ୍ଷୀର ପାଣି ଟା କେଶରର ସେଇଟାକୁ ନେଇକି ଆମେ ତା ଉପରେ ପୁରା ପକେଇବା ମାନେ ଟିକେ ଖାଇବାକୁ ଇଚ୍ଛା ହବ ମାନେ ଗୋଟେ ଜିନିଷରେ ଯଦି ଆମର କଣ ନା କିଛି ଟିକେ କଲର ଥାଏ କହିଲେ ସେଇଟା ଖାଇବା ପାଇଁ ବହୁତ ହି ମାନେ ମାନେ ଆମର ଆଖି ବହୁତ ହିଁ ଆଟ୍ରାକ୍ଟ ହୁଏ ନା ସେଟା ପାଇଁ ମୁ କଲର ଟିକେ ଟିକେ ବ ମାନେ ଟିକେ ସୁନ୍ଦର ଦେଖାଯାଉ ବୋଲି ତାପରେ ପୁଣି ଯେତିକି ଆମର ଚିକେନ ବଳେ ମାନେ ସେ ଯୋଉ ଉ ମାଂସ ବଳେଇକି ଯାଇଥିବ ତାକୁ ଆଉ ଥରେ ପୁଣି ସେମିତି ସେ ଚିକେନକୁୁ ପୁଣି ସ୍ତର ଭାବରେ ଦବା ତାପରେ ପୁଣି ଆଉ ଥରେ ଚାଉଳ ଦେବା। ପୁଣି ତା ଉପରେ କିଛି କାଜୁ ଘିଅ ତାପରେ ଯେମିତି ପୋଦିନା ପତ୍ର ଆଉ ସେ ପିଆଜ ଭଜା ସେମିତି ପକେଇକି ତା ଉପରେ କଲର ପକେଇିକି ତାପରେ ଆମେ ଦମ ଦବା ଯେତେବେଳେ ଦମ ଦିଆ ହବ ନା ସେତେବେଳେ କଣ କି ସେଇ ଯୋଉ ଆମେ ଯୋଉଟା ଦମ ଦେବା ସେତେବେଳେ ସେଇଟା ଯେମିତି ସେଠ ର ଅ ମାନେ ଯୋଉଟା ସେ ଗାଙ୍ଗୁଲାର ପବନ ଟା ଯେମତି ବାହାରକୁ ନଯାଉ ଯଦି ସେଇ ଭିତରର ବାଷ୍ପ ଟା ବାହାରକୁ ପଳେଇବ କହିଲେ ସେ ସେଇଟା ଦମ ଭଲସେ ଦେଇ ହବ ନା ଆଉ ଚେ ମାନେ ସେ ଯୋଉ ଅ ବିରିୟାନୀ ଟା ଭଲ ଭାବରେ ସିଝିବନି ତ ଆମେ କଣ କରିବା ନା ଯୋଉ ଅଟା ଅଟାକୁ ନେଇକି ଦଳିକି ତାକୁ ପୁରା ବହୁତ ଭଲ ଭାବରେ ସାଇଡ ସାଇଡ ରେ ଲଗେଇ ଦେଇ ମାନେ ପୁରା ଯେମତି ଅଟା ଦଳିବା ପୂର୍ବରୁ ଯେମତି ପୁରା ଲମ୍ବା କରିକି ଇଏ କରା ହୁଏନି
ହଁ।
ଆ ସେମିତି ଭାବରେ ପୁରା ତାକୁ ପୁରା ସାଇଡ ସାଇଡ କରିକି ପୁରା ମାନେ ତାର
ହ
ବହିରେ ଦେଇଦବା ଦେଇ ସାରିଲା ପରେ ସେ ଯୋଉ ଘଡଣୀ ଥାଏ ସେ ଘଡଣୀକୁ ଆମେ ଘୋଡେଇଦବା ସେଇଟା ଘୋଡଣି ଆମେ ଦେଇ ସାରିଲା ପରେ ଆମେ ତାକୁ ଅ ଆହୁରି ପଇଁଚାଳିଶ ମିନିଟ୍ ପୁରା ତାକୁ ଗ୍ୟାସ ରେ ବସିକି ପୁରା ସିଝେଇବା ପୁରା ଦମ ହେଇଯିବା ପର୍ଯ୍ୟନ୍ତ। ତାପରେ ଆମେ ସେ ଯୋଉ ଦମ ଯୋଉ ଆମେ ଦେଇଥିବେ ଅଟାର ଦମଟ ସେଟାକୁ କାଢିକି ଆମେ ଯେତେବେଳେ କାଢେଇବା ଆମେ ଗୋଟେ ପୁରା ବହୁତ ହିଁ ତେ ବହୁତ ହିଁ ଉ ସୁସ୍ୱାଦୁ ବିରିଆନି ପାଇପାରିବା।
ଆଚ୍ଛା ବହୁତ ଭଲ ଲାଗିଲା ରେସିପି ଟା ସୁଣିକି।
ହଁ, ତମକୁ ରାଇତା ଭଲ ଲାଗେ ନା ନାଇଁ?
ହଁ, ମତେ ଭଲ ଲାଗେ।
ବିରିୟାନୀ ସହିତ ରାଇତା ଖାଇବାକୁ ବହୁତ ହି ଭଲ ଲାଗେ ନା?
ହଁ।
ମଜା ଯାଗେ ନାଇଁ କି?
ହୁଁ, ବହୁତ ଭଲ ଲାଗେ।
ତମେ ଜାଣିଚ ନା କେମିତି ରାଇତା ବନା ହୁଏ?
ହଁ ହଁ, ଜାଣିଚି।
ଓହୋ।
ଆ ତାକୁ, ମାନେ ହଁ ହଁ ମୁଁ କହୁଚି, ଫାଷ୍ଟ କାକୁଡି, ଗାଜର, ଧନିଆ ପତ୍ର, ପଦିନା ପତ୍ର, ଆଉ ସେଇଠି ପିଆଜ ବି ମିଶା ହୁଏ। ସେଇଟାକୁ ସବୁ ଆ ଛୋଟ ଛୋଟ ପିସ୍ କରିକି କଟା ହୁଏ। ତାପରେ ସେଇଟା କାଟି ସାରିକି କଣ କରାହୁଏ, ନା ଗୋଟେ ଯାହାବି ଗିନାକୁ ମାନେ ବେଲା ହଉ ବା ଯାହାବି ଯୋଉଠି କି ଗୋଟେ ସେଇଟା ରଖିଦେଇକି ସେଠିଥିରେ ଦହି ବି ମିଶା ହୁଏ। ତାପରେ ସେଥିରେ ବିଟ୍ ଲୁଣ ବି ଟିକେ ପଡେ। ତ ସେଇଟାକୁ କଣ ଟି ଟିକେ ଝୋଳ ଝୋଳ କରିବା ପାଇଁ ସେଇଥିରେ ପାଣି ବି ଟିକେ ମିଶା ହୁଏ। ତ ହେଇଗଲା ଆମର
ହୋଟେଲ ଗୁଡାକରେ
କଣ?
ହୋଟେଲ ଗୁଡାକରେ ବି ବହୁତ ସେମିତି ବନେଇଥାନ୍ତି। ଯେହେତୁ ବଢିଆ ହିଁ ମଜା ଲାଗେନି ବହୁତ ଟେଷ୍ଟି ଲାଗେ ରାଇତା
ହଁ।
ତମକୁ ବିରିୟାନୀ ସହିତ କଣ ଖାଇବା ପାଇଁ ଭଲ ଲାଗେ?
ରୁଟି, ରୁଟି ସହିତ ଆଉ ସେଟା କଣ କୁହନ୍ତି ଚିକେନ କଷା ଯଉ କୁହନ୍ତି ନୁହେଁ?
ହଁ।
ହଁ, ସେଇଟା ଭଲ ଲାଗେ।
ଚିକେନ କସା ବି କେତେ ହିଁ ବହୁତ ବଢିଆ ଲାଗେ ନା?
ବହୁତ ଭଲ ଲାଗେ। ଝୋଳ ଠାରୁ ବି କଷାଟା ବହୁତ ଭଲ ଲାଗେ, ଆ ହା।
ହଁ, ପୁରା ମାନେ ଶୁଖିଲା ଶୁଖିଲା ହେଇକି, ସେଇଟା ରୁଟି ସହିତ ଖାଇବା ପାଇଁ ବହୁ ହୁତ ହିଁ ମଜା ଲାଗେ, ନାଇଁ କି?
ହଁ।
ତମେ ମତେ କହିପାରିବ କି କେମିତି ବନାନ୍ତି?
ମୁଁ ଚିକେନ କଷା ଟା କହିଦଉଛି
କଣ?
ଚିକେନ କଷା ମୁଁ କହୁଚି।
ହଁ ହଁ।
ହଁ, ଫାଷ୍ଟ କଣ କରାହୁଏ ନା ଯେତିକି ଆମର ମିଟ୍ ମସଲା, ଚିକେନ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ତାର ଆଉ ନନ୍ ଭେଜ୍ ପେଷ୍ଟ ଆଉ ରସୁଣ ସବୁ ଏମ୍ତି ସବୁ ବହୁତ୍ ସାରା ମସଲା ଅଛି ନା, ତ ସେଇଟା କଣ ଚିକେନ୍ ରେ ସବୁ ଫାଷ୍ଟ ପକା ହେଇକି ତାକୁ ମ୍ୟାରିନେଟ୍ କରିଦବା। କିଛି ସମୟ ରଖି ଦେଇକି କଡେଇରେ କଣ କରିବା ନା ତେଲ ଦେଇ ଦେଇକି ସେଠି ପିଆଜ ଯାହାବି ପକେଇବା କଥା ଅ ଲୁଣ ଲଙ୍କାଗୁଣ୍ଡ ପକେଇ ଦେଇକି
ଭଲ୍ସେ ପୁରା ମସଲା ଟାକୁ କଷିଦବା ନାଇଁ କି?
ହଁ ତାପରେ ଯୋଉଟା ଆମେ ଚିକେନ୍ ଟା ମାରିନେଟ୍ କରିକି ରଖିଥିବା, ସେଇଟା ପକେଇଦବା ଆଉ ତାକୁ ଟିକେ ଭଲ୍ସେ କଷି ଦେଇକି ତାକୁ ଘଡଣୀ ଦେଇକି ବହୁତ୍ ଟାଇମ୍ ଟିକେ ସିଝେଇବାକୁ ପଡେ।
ହୁଁ।
ତ ସିଝିଗଲା ପରେ ହେଇଯିବ ଆରାମ୍ସେ କଷାଟା ଆଉ।
ୱାଓ ବଢିଆ, ତମେ ଏତେ ସଟ୍ଲି ଆଉ ମାନେ ବହୁତ୍ ସରଳ ଉପାୟରେ କହିଲା ନା ମୁଁ ଜାଣିନଥିଲି ମାନେ ଏତେ ବି ମାନେ ବହୁତ୍ ସହଜରେ କରିହୁଏ କହିକି। ମୁଁ ଭାବୁଥିଲି ବହୁତ୍ କଷ୍ଟ ହେଇଥିବ କହିକି।
ନା-ନା କିଛି କଷ୍ଟ ନୁହଁ।
ଧନ୍ୟବାଦ୍ ମତେ ଉଁ ରୋଷେଇ ବିଷୟରେ କହିଥିବାରୁ।
ତମକୁ ମଧ୍ୟ ବହୁତ୍ ଧନ୍ୟବାଦ୍, ତମେ ମତେ ବିରିୟାନୀ ର ରେସିପି କହିଲ, ମତେ ବହୁତ୍ ଭଲ ଲାଗିଲା। ଆ କାରଣ ମତେ ବିରିୟାନୀ ଟା କଣ କେମ୍ତି କଣ କରାହୁଏ ଆସେନି ନା, ତ ମୁଁ ତମ ଶୁଣିକି ମତେ ବହୁତ୍ ଭଲ୍ ଲାଗିଲା। ଧନ୍ୟବାଦ୍, ଟା ଟା।
ଟା ଟା।